ନମସ୍କାର ହଁ ନମସ୍କାର। ଆଚ୍ଛା ଆମେ ତମେ କଣ କହୁଥିଲ?
କି ଯୋଉ ପୁରୁଣା ଗୀତ ସବୁ ତମକୁ କେମିତି ଭଲ ଲାଗେ?
ପୁରୁଣା ଗୀତ ନା!
ହଉ।
ଆରେ ସେ କଥା କୁହନା ନା ନା ମତ୍ ମତେ ପୁରୁଣା ଗୀ ଥି ପାଇଁ ଭଲ ଲାଗେ କାରଣ ସେଥିରେ କଣ ଗୋଟେ ମାନେ ଥାଏ ଭଲ ପାଇବା ଟା ଥାଏ ପୁରା ତାର ଯେମିତି ଗୋଟେ ଗୀତ ଟା ହବା ଦରକାର ପ୍ରକୃତିକୁ ନେଇକି ଭଲ ପାଇବାକୁ ନେଇକି ସେମିତିଆ ସେଇ ମାନେ ସେଇ ଭଳିଆ ଗୀତଟା ହଉଥିଲା ନା ସେଥିପାଇଁ ମତେ ଆଗ ଗୀତ ହିଁ ଭଲ ଲାଗୁଥିଲା। ଏବେକାରା ଗୀତ ଅପେକ୍ଷା ମତେ ପୁରୁଣା ଗୀତ ତାର ମାନେ ତାର ବନେଇବା ଶୈଳୀଟା ହିଁ
ହଁ ବହୁତ ଅଲଗା ଆ ଥରେ ଶୁଣିଲେ ଆଉ ଥରେ ଶୁଣିବାକୁ ମାନେ ଆଜି ଯାଏଁ ଶୁଣିବାକୁ ବି ସେ ଗୀତ ଭଲ ଲାଗୁଛି।
ଆରେ ମୁଁ ଯେତେବେଳେ ଛୋଟ ହେଇଥିଲି ମୁଁ ଭାବୁଥିଲି ମୁଁ ଏତ ଛୋଟ ଟ ହେଥିଲି ସେଇ ସମୟରେ ହିଁ ପୁରୁଣା ଗୀତ ଗୁଡ଼ା ସବୁ ଚାଲିୁଥିଲା ମୋତେ ଯେତେବେଳେ ପୁରୁଣା ଗୀତ ଭଲ ଲାଗୁନଥିଲା କିନ୍ତୁ ଏବେ ମୁଁ ଯେ ବଡ ହେଇଗଲେଣି ବୁଝିପାରିଲେଣି କୋଉଟା କେମିତି କଣ ସେଥିପାଇଁ ଏତେ ଭଲ ଲାଗୁଛି ହୁଁ
କୁହନି ସେ ଗୀତର ମାନେ କଣ ସେ ଜାଣିଲା ପରେ ବାରମ୍ବାର ଶୁଣିବାକୁ ମତେ ତ ଅକ୍ଷୟ ମହାନ୍ତିଙ୍କ ଗୀତ ବହୁତ ଭଲ ଲାଗେ। କମଶନା ଅକ୍ଷ ମହାନ୍ତିଙ୍କ ଗୀ ତ
ହଁ ବହୁତ ଗୀ ଗୀତ ଶୁଣିଚି କିନ୍ତୁ ମୋର ମନେ ପଡୁନି ତାଙ୍କ ଗୀତ କୋଉଗୁରା ଆଛା ତ ତମ ମତରେ ଗୋଟେ ଗୀତଟେ କେମିତି କି ହବା ଦରକାର
ଗୋଟେ ଗୀତ ଟେ ହବା କଥା ସେମିତି ମୋତେ ତ ପ୍ରକୃତି ଯେମିତି ମୋତେ ବହୁତ ଭଲ ଲାଗେ ପ୍ରକୃତିକୁ ନେଇକି କି ଗୋଟେ ଗୀତଟେ ଯେମିତି ସେ ଗୀତରେ କଣ ବହୁତ ସୁନ୍ଦର ସୁନ୍ଦର ଶବ୍ଦ ଯେମିତି ଓଡିଆ ଆମର ଯେମିତି ଓଡିଆ ଭାଷା କୋଷରେ ବହୁତ ସାରା ଶବ୍ଦ ଅଛି ଯେମିତି କିଛି ବାହାର ଶବ୍ଦ ନ ଆସି ଆମରି ଓଡିଆ ଭାଷା ସଂସ୍କୃତି ପରିବେଶକୁ ନେଇକି ଗୋଟେ ଗୀତଟେ ହବା ଦରକାର।
ହଁ। ଆଉ ତମକୁ ଗୀ ତ ତମକୁ ଗୀତ ଗାଇବାକୁ ଭଲ ଲାଗେ ନା?
ଗୀତ ହଁ ଗାଏ କିନ୍ତୁ ଯୋଉ କୁହନ୍ତି ନା ଏକୁଟିଆ ବେଳେ ଯୋଉ ଗା
ମତେ ବି ଗୀତ ଭଲ ଲାଗେ ମତେ ବି ଏକୁଟିଆ ବି ଗାଏ ମାନେ ଅନ୍ୟ ସ ବିଦ୍ୟାଳୟ ମାନଙ୍କୁ ବି ଯାଉ ଥିଲି ଗୀତ ଗାଇବା ପାଇଁ
ସମୟରେ
ହଁ ଏବେ ବି ଗାଏ ଏବେ ଯେତେବେଳେ ଆମର ପୂଜା ହୁଏ ସେତେବେଳେ ମତେ କୁହନ୍ତି ଗା ବୋଲି ମୁଁ ଗାଏ।
ହଁ।
ଆଉ। ତମେ କହିଲ ପରିବେଶକୁୁ ଆମେ ସୁରକ୍ଷା ଦେବା ପାଇଁ ଆମକୁ କଣ କରିବା ଦରକାର ମାନେ କେମତି କଣ ଆମେ ପରିବେଶ ସୁରକ୍ଷା କରିପାରିବା?
ପରିବେଷ କୁ ନା ଯେତେ କମ ପ୍ଲାଷ୍ଟିକ ଏବେ ଯୋଉ ବେଶୀ ପ୍ଲାଷ୍ଟିକ ୟୁଜ କରୁନାହାନ୍ତି ବ୍ୟବହାର କରୁଛନ୍ତି ପ୍ଲାଷ୍ଟିକ ଟା ସେଇଟା ବହୁତ କମ କରିବା କଥା କାହିଁକି ନା ଯେତିକ ପ୍ଲାଷ୍ଟିକ ହ ଯେତିକ ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି ସେ ଏଇଟାକୁ ଯୋଉ କହନ୍ତି ପୂର୍ଣଚକ୍ରଣ ବ୍ୟ ଵାର ଦ୍ୱାରା ଆଉ ଥରେ ତାକୁ ବ୍ୟବହାର କରିବ ନା କି ନୂଆ ପ୍ଲାଷ୍ଟିକ କୁ ଆଉ ଥରେ ବ୍ୟବହାର କରିବ। ନା ନୂଆ ପ୍ଲାଷ୍ଟିକ୍ ଆ ଥରେ ତିଆରି କରିବା। ଯେ ସେତିକେ ଆମେ ବ୍ୟବହାର କରୁଚେ ପଲିଥିନ୍ ହେଲା କି ପ୍ଲା କି- ବ- ବ ତାକୁ ଆଉ ଥରେ ମାନେ ରିସାଇକଲ୍ ପୁନଚକ୍ରଣ ବ୍ୟବହାର
ହଁ ହଁ ଆମକୁ ବି ସବୁବେଳେ ସେଇ ଜିନିଷ ହିଁ ବ୍ୟବହାର କରିବା ଉଚିତ ଯୋଉ ଜିନିଷ ଟା କଣ ଆମେ ତାକୁ ଏମିତି ଆଉ ରେ ବ୍ୟବହାର କରିବା ଯୋଉଟା ଆମ ମୃତ୍ତିକାକୁ କ୍ଷୟ କରିବନି ନଷ୍ଟ କରିବନି
ପଣ ତ ଏବେ ଗଛ କାଟୁଛନ୍ତି ଗଛ କାଟିବା ଟା ବନ୍ଦ କରିକି ଗଛ ଲଗେଇବା ଦରକାର।
ହଁ ହଁ ସେଇଟା ଗୋଟେ ଗଛ ବି ଲଗାନ୍ତି।
ଗଛା ଲାଗେଇବା ଟା ର ପରିବେସ ଟା। ହଁ ସୁସ୍ଥ ରହିବ।
ତମର ଛାତ ଉପରେ ତମର ଗଛ ସବୁ ଲଗାଅ ନା।
ହଁ ଆମ ଛାତ ଉପରେ ଗଛ୍ ଗଛ ମୁଁ ଲଗେଇଛି ବହୁତ ଗଛ ଲଗେଇଛି ଛାତ ଉପରେ
କି କି ଗଛ ତମେ ସବୁ ଲଗାଅ?
ମୋର ଏଇଠି ମନେ ପ୍ଲାଣ୍ଟ ଅଛି ଆଲୋଭେରା ଅଛି ଗୋଲାପ ଟଗର ଟରାଟୋ ପୋଦିନା ପାଳଙ୍ଗ ମେଥି ଆଉ ଲଙ୍କା କଲରା ତରଭୁ ମୁଁ ତଲେ ତରଭୁଜ ମଞ୍ଜି ବି ଲଗେଇଥିଲି ତରଭୁଜ ବି ହେଇଥିଲା ଗୋଟେ ମୋ ଛାତରେ
ହଁ ତରଭୁଜ ତରଭୁଜ ଗଛ ଆମର ଏଠି ସେମିତି ଯୋଉ ଖାଇକି ଯୋଉ ମଞ୍ଜି ପକାନ୍ତି ସେ ତାର ଆପେ ଆପେ ତରଭୁଜ ଗଛ
ନା ମୁଁ ଏପଟ ସାଇଡ ରେ ତରବୁ ହୁଏନି।
ହୁଏ।
ହୁଏନି ଆମର ଏପଟେ ତରଭୁଜ ଚାଷ ହୁଏନି ବାକି ସବୁ ହୁଏ।
ନା ଆମର ବି ଏଠି ହୁଏନି କିନ୍ତୁ ଆପେ ଆପେ ବେଳେ ବେଳେ ଦେଖିବ ଗଛ ପଡିକି ଉଠୁଥିବ।
ନାଇଁ ମୁଁ ଥରେ କଣ କରିଥିଲି ମୋ ଘରୁ ଆସିଥିଲେ ମୁଁ ଖାଇକି ସେ ମଞ୍ଜି ରଖିଥିଲି ସେ ମଞ୍ଜିକୁ ନେଇକି ପୋତି ଦେଇଥିଲି ସେ ଗଛ ହେଇଥିଲା ଗଛ ହେଇକି ଗୋଟେ ତରଭୂଜ ବି ହେଇଥିଲା। ଓଁ ପୁଦିନା ପୋଦିନା ବି ଲଗାଏ ମୁଁ
ପୋଦିନା ପତ୍ର ର ଉପକାରତା
ସେଟା ପେଟ ପାଇଁ ବହୁତ ଭଲ ଲିଭର୍ ପାଇଁ
ହଁ ସେଟା ଆମକୁ ସବୁବେଳେ ସକାଳେ ଆମକୁ ଖାଇବା ଦରକାର।
ସେଟା ମାନେ ଉ-ହୁ ପୋଦିନା ଆଉ ଲେମ୍ବୁ ର ଗୋଟେ ଜୁସ୍ ବନେଇକି ସେଟା ପିଇଲେ ସେଟା ଲିଭର କୁ ସଫା ରଖେ। ସେଠ ପୁଦିନା ଟା ପୁଦିନା ଟା ପେଟ ପାଇଁ ବହୁତ ଭଲ ଗ୍ୟାସ ପାଇଁ ବହୁତ ଭଲ ପୁଦିନା ଖାଇବା ଦ୍ଵାରା ଯୋଉ ଗ୍ୟାସ ସମସ୍ୟା ରହୁଛି ସେଇଟା ବି ବହୁତ ଭଲ ହେଇଯାଏ। ପୁଦିନା କାକୁଡି
ଆଉ ତମେ ତମକୁ କାକୁଡି ଭଲ ଲାଗେ ଖାଇବା ପାଇଁ
ହଁ ଭଲ ଲାଗେ ଆମ ଏପଟେ କାକୁଡି ବି ଲଗାଛେ ଶୀତ ଦିନରେ ତମେ ତମେ ତମ ଛାତରେ ଲଗେଇଛ କି ନାଇଁ
ହଁ କଣ କି ଅ- ଗଛ
କୋଉ ଗଛ ଲଗେଇଛ ଯେମିତି ଛାତ ହେଲା କୋଉ କିଛି ମାନେ ବାରିରେ ହେଲା କିଛି ଗଛ ଲଗେଇଛ କି ନାଇଁ?
ହଁ ବାରିରେ ଆମର ଆମ କଦଳୀ ଗଛ ଅମୃତଭଣ୍ଡା ଗଛ ଆଉ ଆମର ରହିଲା ପିଜୁଳି ଗଛ ଆଉ ରହିଲା ଆମର କମଳା ଗଛ ଏ ସବୁ ଗଛ ଲଗା ହେଇଛି
କମଳା ଗଛ ମୁଁ ଲଗେଇଛି କମଳା ଲେମ୍ବୁ ଗଛ ମୁଁ ଲଗେଇଛି କି ସେଗୁଡା ବହୁତ ଛୋଟ ଛୋଟ ଅଛି କଦଳୀ ଗଛ କିନ୍ତୁ ଅଛି କଦଳୀ ଗଛ ଅଁଳା ଗଛ ଆଉ ସଜନା ଗଛ ଆମେ ଏପଟେ ଅଁଳା ଗଛ ବହୁତ
କିଛି କହିଲି ସେଠି ଟିକେ ଦେଖିଲ ଆଉ ତ ତମକୁ କଣ ଭଲ ଲାଗେ ଖାଇବା ପାଇଁ?
କଣ କହିଲ?
ତମକୁ କଣ ଭଲ ଲାଗେ ଖାଇବା ପାଇଁ?
ମୋତେ ମୋତେ ସେମିତି କିଛି ନହିଁ ନୋଟ- ମାନେ ସାଧା ଖାଇବା ଭଲ ଲାଗେ ଯେମିତି ମାନେ ସାଧା ଉପରେ ନିରାମିଷ ଉପରେ ଖାଇବାକୁ ମୋତେ ବହୁତ ଭଲ ଲାଗେ
ହୁଁ ଆଉ
ଯେମିତି ଖାଇବା ହେଲା କଣ କହିଲ ସାଧା ଶାଗ ହେଲା ଭଜା ହେଲା ଡାଲମା ହେଲା ରୁଟି ଏଇ ସବୁ ବହୁତ ଭଲ ଲାଗେ ଖାଇବାକୁ।
ଆରେ ସେଇ ଯୋଉ ଶବ୍ଦଟା ହଉନି? ସେଥିପାଇଁ ବୋଧେ ଆର କିଛି ମୂଲ୍ୟ ନାହିଁ। ସେଟା କଣ ଟା ଶବ୍ଦ ହଉଛି ଆଉ ଆଉ କଣ କୁହ?
ଆମର ଏପଟେ ଗୋଟେ ଗାଁ ଅଛି ଯୋଉଟି କବାଡି ଖେଳ ବହୁତ ଫେମସ କେବେ ଆସିବ ବୁଲିବାକୁ ଯିବା
ହଁ ମୋତେ ଡାକିଲେ ମୁଁ ଯିବି
ମୁଁ ଡାକିବି ନା ରଜରେ ଯିବା ବୁଲିବାକୁ
ହଁ ମୁଁ ବି ଏଥର ଭାବୁଥିଲି କୁଆଡେ ଯିବି ବୋଲି ମୋତେ କିନ୍ତୁ କି ଡାକୁନାହାନ୍ତି କି ଆଡେ ଯିବା ସିଆଡେ ଯିବା ତମେ ଯଦି ଡାକୁଛ ନିହାତି ଯିବି
ମୁଁ ଡାକୁଛି ଯିବା ବୁଲିବାକୁ ସାଙ୍ଗ ହେଇକି ରଜ ଗୋଟେ ସାଙ୍ଗ ହେଇକି ବୁଲିବାକୁ ଗଲେ ହଁ ଭଲ ମଜା ଲାଗେ ସାଙ୍ଗସାଥି ହେଇ ଯିବା ବୁଲିବା
ହଁ ଏକା ଯିବାକୁ କଣ ଭଲ ଲାଗିବ କି। କା ଯିବା ଭଲ ଲାଗେ ନା।
ନାଇଁ ଏକୁଟିଆ କଣ ବୋଲିବୁ ପାଞ୍ଚ ଛଅ ଜଣ ସାଙ୍ଗରେ କେବେ କବାଡି ଖେଳିଚ? ଝିଅ ପିଲା କବାଡି ଖେଳନ୍ତି କେବେ ଚାଲିଚ ହଁ।
ହଁ କବାଡି ତ ମୁଁ ଖେଳିଚି ମୁଁ ଆଗେ ଖେଲୁଥିଲି ଏବେ ଆଉ ହଁ ହଁ।
ହଁ ସ୍କୁଲ ଟାଇମ୍ ମୁଁ ବି ତ ଖେଳୁଥିଲି ହୁଁ ସ୍କୁଲ ଟାଇମ୍ ରେ ମାନେ ଯେତିକ ମଜା ମସ୍ତି ହୁଏ ସବୁ ସ୍କୁଲ ଟାଇମ୍ ରେ।
ସେ ତମ ତମକୁ କଣ ଭଲ ଲାଗେ କବାଡ଼ି ଖେଳିବା ପାଇଁ?
ନା ନା କବାଡି ଖେଳିବାକୁ ଭଲ ଲାଗେନି କିନ୍ତୁ ଆମର ଜଣେ ସାର୍ ଥିଲେ ସେ ସବୁ ଛୁଆଙ୍କୁ ନେଇକି ଆସିବେ କହିବେ ଖେଳ ଝିଅ ପିଲାମାନେ କଣ ଗୋଟେ ସବୁବେଳେ ନାହିଁ ନାହିଁ କରୁଚ ସବୁ ଖେଳ ମାନେ ପୁଅ ପିଲାଙ୍କୁ ସେ ସାଇଡ କରିଦେବେ ଯୋଉ ନାହାନ୍ତି ପିଟି ସାର ନଥ ନଥାନ୍ତି କି ସ୍କୁଲରେ?
ହଁ ହଁ ହଁ।
କଣ କରିବେ ନା ସବୁ ପୁଅ ପିଲାଙ୍କୁ ସାଇଡ କରିଦେବେ କହ ଝିଅ ପିଲା ଗୁଡା ସବୁ ଖେଳ ମାନେ ଖୋ ଖୋଖୋ ଖେଳେଇବେ କବାଡି ଶିଖେଇବେ ମାନ ଯେତିକ ସବୁ ନୂଆ ନୂଆ ଖେଳ ସେମାନେ ଝିଅ ପିଲାଙ୍କୁ କହିବେ ଖେଳିବାକୁ ଗରୁ ଝିଅ ପିଲା ଗୁଡ଼ା ଆଗେ ଶିଖ ପୁଅ ପିଲା ଗୁଡ଼ା ଦେଖ ହଁ ଆଉ ସ୍କୁଲ ଆମର ଶନିବାର ଆମର ଶନିବାରିଆ କଣ ହୁଏ ନା ସ୍କୁଲ ରେ ସବୁ ସଫାସଫି ହୁଏ। ସେଥିରେ ବେଳେ କ ଝିଅ ପିଲା ବସ ପୁଅ ପିଲା ସବୁ ସଫା କରିବେ। ଯେପ ଆ ଝିଅ ପିଲା ଗୋଟେ ଝାଡୁ କରିକି ଗୋଟେ ଜାଗାରେ ରଖିଥିବୁ ପୁଅ ପିଲାରା ଅଳିଆ ଉଠେଇକି ଫୋପାଡିବେ ଆଉ ପୂଜା ପର୍ବ ହେଲେ ବି ଆମ ସବୁ ମିଶିକି ବହୁତ ମଜାମସ୍ତି କରୁ। ସରସ୍ଵତୀ ପୂଜା ହେଲା ଗଣେଶ ପୂଜା ହେଲା ଆମ ସ୍କୁଲରେ ଭୋଜି ହବାଟା ଆଗେ
ତମର ଭୋଜିରେ ସବୁ କେମ? କିଏ କଣ କର ସବୁ ତମେ କଣ କର ଭୋଜିରେ ସାହାଯ୍ୟ କର?
ଭୋଜି ଟା ଆମକୁ ବ ବେଶୀ କିଛି କୁହନ୍ତିନି କରିବାକୁ ଖାଲି କୁହନ୍ତି ଝିଅ ପିଲା ଗୋଟେ ଟିକେ ଆସିବ ପରିବା ଦିଟା କାଟିଦବ ତାପରେ ଯିବ ସଜବାଜ ହେଇକି ଆସିକି ବୁଲିବ।
ନା ଆମେ ସବୁ ପୁଅ ଝିଅ ସମସ୍ତେ ମିଶିକି କରୁ। କିନ୍ତୁ ଲାଷ୍ଟ ବେଳକୁ ଯୋଉ ଶେଷରେ ଯୋଉ ବାସନ ମଜା ଟା କିନ୍ତୁ ଆମେ ସେଟା କରୁନୁ।
ନା ନା ଆମର ଖାଲି ଝିଅ ପିଲା ଗୋଟେ ପରିବା ଆସିକି କାଟନ୍ତି ବା ସେତିକି ଆଉ ଖାଇବା ବାଢିବା ଦାୟିତ୍ୱ ସବୁ ଆମେ ସିନିୟର ମାନେ ହିଁ ନିଅନ୍ତି ଆମେ ସିନିୟର ଥିଲା ଯାଁ ଆମେ ଦାୟିତ୍ୱ ଗୁଡ଼ା ସବୁ ଅନ୍ୟମାନଙ୍କୁ ଦେଇଦେଉୁ ଏ ତମ କର ଆ ଆମେ ତ ଅଛୁ ଆଉ। ଦେଖୁଚୁ କଣ ହୋଉଛି କଣ ନାହିଁ
ଆଉ ତମର ସେଠି କଣ ନଳକୂପର ବ୍ୟବସ୍ଥା ଅଛି ନା?
ଆମ ଏପଟେ ନଈ ଗୋଟେ ବ୍ୟବସ୍ଥା ଘର ଘର ଗୋଟେ ଗୋଟେ ଟିୱଲ୍
ଏଟା ମାଡିବା ଦ୍ଵାରା ଆମର ବି ଟିକେ ଆମ ଶରୀର ବି ଟିକେ
ଯୋଉମାନେ ଏକ୍ସରସାଇଜ କରୁନାହାନ୍ତି ସେମାନେ ଏକ୍ସରସାଇଜ କରୁନାହାନ୍ତି କି ଯୋଗ କରୁନାହାନ୍ତି ଏ ଦ୍ଵା ଏହା ଦ୍ଵାରା ସେମାନଙ୍କର କିଛି ତ ଫାଇଦା ହଉଛି ନା।
ହୁଁ ଆଉ ଆଉ କଣ